ହ୍ୟାଲୋ ହଁ ହ୍ୟାଲୋ।
ହଁ ଆଜ୍ଞା କଣ କରୁଛନ୍ତି?
ଏ ବସିଛି କଣ କରିବି?
ଆଚ୍ଛା ଖିଆ ପିଆ ସବୁ ସରିଲାଣି?
ହଁ ଖିଆପିଆ ସବୁ ସରିଗଲାଣି ତମର?
ଆଚ୍ଛା ନାଇଁ ଖିଆ ପିଆ କିଛି ହେଇନି। ଆଉ ଅବିକା କୁଆଡ଼େ ସବୁ ବୁଲିବାକୁ ଯାଇଥିଲେ?
ଯାଇଥିଲେ ଏପଟେରେ ଆମର ବୁଲିବା ପାଇଁ ଗୋଟେ ଶିବ ମନ୍ଦିର ଯାଇଥିଲି।
ଓହୋ ଆଉ ଯୋଉ ଜାଗା କବିକା ଯାଇଛନ୍ତି କେତେ ଦିନ ହେଲା ଗଲେଣି?
ଏଇ ଆସିଲିଣି ତିିନି ଚାରି ଦିନ ହବ। ଆଜି ପଳେଇ ଯିବା କଥା କିନ୍ତୁ କାଲି ଯିବି ଆଉ ଗାଁ ରେ ଯାତ୍ରା ହଉଛି ତ।
ଓହୋ
ଆଉ କଣ ସବୁ ରୋଷେଇ ହେଇଥିଲା ଘରେ?
ଘରେ ରୋଷେଇ ହେଇଥିଲା ପୋଟଳା ଆଳୁ ରସ୍ତା ଆଉ କଣ ଡାଲି
ଓହୋ କଣ ଖରା ହେଇଛି ଆଜି ନା ବର୍ଷା ଉଠେଇଛି?
ନା ପାଗଟା ଆଜି ଟିକେ ଖରା ବର୍ଷା ଉଠେଇଥିଲା ଭାଇ ତମର ସେପଟେ ରଜଡା କୋଉ ଭଳିଆ ଯାଇଛି?
ହଁ ପୁରା ଭଲ ତିନି ଦିନ ଯାକ। ହୁଁ ହୁଁ।
କୁଆଡେ?
ଏଇ ଗୋଟେ ଗାଁ ପାଖକୁ ଯାଇଥିଲୁ ଗୋଟେ ମହୋତ୍ସବ ହଉଥିଲା। କାମେକ୍ଷାରେ
ହୁଁ ହୁଁ।
ଜଣେ ସେଲିବ୍ରିଟି ତ ଆଇଥିଲେ।
ଆମ ଗାଁରେ ତ ଖାଲି ଭସାଣିର କମ୍ପିଟିସନ ହଉଥିଲା।
ଓହୋ। ମାନେ ରଜରେ ଏଇ ଭସାଣି?
ହଁ ରଜର ଭସଣି ଯୋଉ କମ୍ପିଡ଼ିସନ ଫୁଣି ପୋଲିସ ଆସିଥିଲା।
ଓହୋ। ଇଆଡ଼େ ତ ବର୍ଷା ଜୋରେ ଉଠେଇକି ଆଇଲାଣି ତଥାପି ମୁଁ ନଦୀଆଡ଼େ ଯାଉଛି।
ନା ଏପଟେ କିଛି ବର୍ଷା ଫର୍ଷା ନାହିଁ ବା। ଆକାରିଆ କାଲି ବର୍ଷା କାଲିି ତା ପହର ଦିନ କାଲି ବେଳବେଳେ ବର୍ଷା ହେଇଥିଲା। ପୁଣି ସନ୍ଧ୍ୟାରେ କାଲି ଯାତ୍ରା ସନ୍ଧ୍ୟାରେ ଦଶଟା ଏଗାରଟା ହେଇଗଲା ଯାତ୍ରା ହେବାକୁ ଆଉ।
ଓହୋ ମୁଁ ଯାହା କହିଲି ତାଙ୍କର ବି ସେମତି ସେମତି କରିଦେବେ ଆଉ।
ହଁ ହଁ କରିଦେବି।
ହଁଁ କାରଣ ଅବିକା କଲେ ସେ କାଲି ଆସିବ ହାରି।
ହଁ ଅବିକା କରିଦେବି ଯାଇକି ଆଉ।
ହୁଁ।
ତମ ଜି ଏଫ ର ଖବର କଣ?
ନାଇଁ ସେମିତି କିଛି ନାହିଁ ଆଉ। ସେ ତାଙ୍କ ଘରେ ଅଛି ମୁଁ ଆମ ଘରେ।
ଯାଇଥିଲୁ ଦେଖା କରିବା ପାଇଁ?
ହଁ ଏଇ ଲାଷ୍ଟ ରଜରେ ଯାଇଥିଲୁ ଆଉ।
କିସ୍ ପିସ୍ କଲା ନା ଖାଲି ପାଇଁ?
ହଁ ଟିକେ ଚୁମ୍ବନ ବି ଦେଇଛୁ।
ଚୁମ୍ବନ ହଁ ଭଲ ଭଲ।
ଆଉ କପିଳାସ କୋଉ ଦିନ ବୁଲି ଯିବା?
କପ୍ଲାସ ଉଁ ଡାକୁନୁ ଥରେ ଯିବା ସିଆଡିକି ଆମେ ଦି ଜଣ ଯିବୁ ଡାକ ଡାକୁନୁ କୁଆଡେ ଯିବା ଦେଖି ଏ ତୁ ହଷ୍ଟେଲ ଆସ ଦେଖ
ପର୍ସନାଲ ଗାଡି ହେଲେ ସିନା ହବ।
ପର୍ସନାଲ ଘରେ ଗାଡି ଭାଇଙ୍କର।
ହଁ।
ଭାଇ ଗାଡି
କାହାର ମୋ ଭାଇ
ହଁ।
ମୋ ଭାଇ ଗାଡି ଖରାପ ହେଇି ପଡିଛି ତାର କଣ ଇଞ୍ଜିିନ କାମ ହବ। ଗାଡି ସେମିତିରେ ଧକଉଛି ଆଉ ବାର ମାଗରେ ଯିବ କେମିତି ତାହେଲେ ଏଇଠୁ ତ ଯିବ ଯଦି ଦଶ କିଲୋମିଟର ବି ଯିବ ଯଦି ହେଥିରେ ପଡ଼ିଶାରେ ଥିବ କେତେ କିଲୋ କିଲ ତ ବହୁତ ତେଲ ପଡି ସାରିଥିବ ହେଥିରେ
ତମ ଜାଗାଠୁ ସେ ଘର ମାନେ କପିଳାସ କେତେ କିଲୋମିଟର?
ପଚାଶ କି ତେପନ ହେବ।
ହଁ ହଁ।
କହିବାକୁ ଗଲେ ଢେଙ୍କାନାଳ ଯେତିକି ସେଇଠୁ ଦିଇ ତିନି କିଲୋମିଟର ଆଗ।
ପଚାଶ ଟୁ ତେପନ ମାନେ ଆମ ଘରଠୁ ହଷ୍ଟେଲ କେତେ କିଲୋମିଟର?
ହଁ ସେଇ କଆଗଲା ଆଉ କହିବାଆ ଗଲା ଆମର ଏପଟେ ଗୋଟେ ବାଟ ସର୍ଟକଟ ଅଛି
ଆଉ ପୁଣି ସେ ରାସ୍ତା ହେଇଯାଇଛି ନା ମନ୍ଦିର କ ନା ଚାଲି ଚାଲି ଯାଇତ ପଡୁଛି ପାହାଚର
ହଁ ଦିଟା ରାସ୍ତା ଅଛି ଗୋଟେ ପାହାଚ ଉପରେ ଚଢିକି ଯାଇ ହବ ଆଉ ନହେଲେ ବାର ମାଙ୍କରେ ଗାଡି ନେଇ ଯାଇ ହବ
ବାର ମାଙ୍କ ମାନେ ବାରଟା ବାଙ୍କ ଥିବ ଆଉ ଯାଇ ପୁରା ଅସମ୍ଭବ ସେ ରାସ୍ତା
ସେଠାରେ ବାଇକ ରେ ଗଲେ ଏକ ନମ୍ବର ଦିଇ ନମ୍ବର ରେ ଗାଡି ଚାଲିିବ ପୁରା ଉପରକୁ ଗଲା ବେଳକୁ
ହଁ ହଁ
ଫାଷ୍ଟ ତ ଉଠିବ ଚାରି ନମ୍ବର ରେ ଚାଲିବ ଚାର ନମ୍ବରରୁ ଚାରିମ୍ର ଦି ତିନିା ଯାଇଥିବ ତ ତାପରେ ତିନ ନମ୍ବର ଯିବ ତାପ ଦି ନମ୍ବରରେ ଉେଇବ ଯଦି ସେମିତି ପିକଅପ୍ ବାଲା ଗାଡ଼ି ଥିବ ତାହେଲେ ଦୁଇ ତିନି ନମ୍ବରେ ଉିଯିବ
ନା ଇଚ୍ଛା ଅଛି ଯିବାରେ କପିଳା ଦାସ କିନ୍ତୁ ସେଇ ଚାହୁଁନାହାନ୍ତି ବୋଲି ଯାଇପାରୁନି ଆଉ
ଓହୋ
ଡିସେମ୍ବର ଡିସେମ୍ବର ଯୋଉ ଏଜାମ ଆମର ସରିବ ଚା ପଆଡ ଯିବା ବୁଲିବା ପାଇଁ ଯିବା
ଡିସେମ୍ବର ରେ
ଡିସେମ୍ବରରେ ଯୋ ଆମର ସେିଷ୍ଟାର୍ଟ ସରିବ ତାର ପୁରୀ ଯିବା ବୁଲିବା ପାଇଁ
ହଁ ଅବିକା ମଁ ଯେଉଁଥିରେ କଥା ହେଉଛି ସେଇଥିରୁ ହିଁ ଟିକିେ ଉଠି ଉଠାଯାଉ ଯିବା ଆଉ
ଓ ହ
ପୁରୀ ତ ମୁଁ ଯାଇଥିଲି ସେଇ ନବମ ସରି ଆସୁଥିଲା ଦଶମ ତେବେଳେ ହଉଥିଲା ସେତିକେଳକୁ ମୁଁ ଯାଇଥିଲି ମାନେ ଦି ହଜାର ଚବିଶି ମସିହାରେ
ପାଖାପାଖି ପାଖାପାଖି ତିନିଟ
ନାଇଁ ନା ନା ଦୁଇ ହଜାର ବାଇଶି
ବାଏ ଏତେଇଶ ମାନେ ବାଇଶ ଚାରି ବର୍ଷ ହେଇଗଲା
ଦୁଇ ହଜାର ବାଇଶ ରେ ହିଁ ମୁଁ ଯାଇଥିଲି ବିଶ୍ଵାସ ଟେ ନେଟୱାର୍କ ଯାହାେ କେଣେ କେଣ ଶୁଉଛି ହଁ ହ୍ୟାଲୋ ହଁ ସେଇ ଦି ହଜାର ଦି ହଜାର ବାଇଶି ମସିହା ଫଟୋ ଅ ଦିମରେିକା ଦେଖିବ ମୁଁ ପୁରୀ ଯାଇଥିଲି ମାନେ ପେଟ ଟା ଗୋଟେ ମାଣ୍ଡିଆ ପରିକା ହେଇଛି ମୋର ମୁଁ ଦେଖୁଥିଲି କାଲନା ପରଦିନ ମୁଁ ଫଟୋ ଦେଖୁଥିଲି ଗୋଟରେ ମୋ ବାପାଙ୍କ ଫୋନ ରେ ଅଛି
ହଁ ହଁ
ମୁଁ ମୋ ପେଟା ଟା ଏଡେ ବଡ ମାନେ ବିଶ୍ାସ କରିବୁନି ଗୋଟେ
ହ ପଲେ